ହଁ, ଜୟ ଜଗନ୍ନାଥ।
ଜାହା ଜହାର
କେମତି ଅଛ?
ହଁ ଭଲ ଅଛି, ତମେ?
ହଁ ଭଲ, ଆଉ ଖାଇଲ କଣ?
ଆ ଭାତ, ଡାଲମା ପୋଟଳ ଭଜା, ଆଉ ଆଳୁ ଭର୍ତା କିଛି
ଆଛା, ତମେ ନିଜେ ରୋଷେଇ କରିଥିଲ?
ହଁ, ସେତେବେଳେ ରୋଷେଇ କରିଥିଲି, ଆ ରୋଷେଇ କରି ଥିଲୁ ବୋଲି, କହିଲି ପରେ ଟିକେ କଥା
ଓହୋ। ଏବେ ତାହଲେ ଖାଇକି ଆସିଲ ନା? ହୁଁ ମୁଁ ବି ଖାଇକି ଆସିଲି।
ଖାଇକି ଆସିକି ଶୋଇ, ଶୋଇବାକୁ ଆସିଲି।
ହୁଁ ହୁଁ ଆଛା, ଆଉ ଘରେ କିଏ କିଏ ଅଛନ୍ତି? ହୁଁ
ଘରେ ଏବେ, ମୁଁ, ମା ଅଛୁ, ପୁଅ, ଭାଇ ବାହାରେ ଅଛି
ଆଚ୍ଛା। ଆଉ, ଘରେ କଣ ଚାଷ ବାସ କରୁଛ? ହ
ଘରେ ନାଇଁ, ଆମର ଚାଷ ନାଇଁ
ଚାଷ ନାଇଁ ନା, କିଣା କିଣିକି ଆଣିକି ଖାଉଛ ନା?
ହଁ
ଆଛା, ଆମର ବି ଚାଷ କରୁଥିଲେ, ଏବେ ଛୋଟ ଛୁଆ ତ, ଆଉ କିଛି କାମରେ କିଛି, କିଛି ଅଲଗା କାମ କରିିହଉନି।
ହଁ ଆମର ସେଇ ଚାଷ ଆଗରୁ ହୁଏ, ଏବେ ଆଉ କେହି ନାହାନ୍ତି। କରନାନ୍ତି
ଆଛା, କଣ କଣ ଚାଷ କର ସବୁ?
ଆମର ବାଦାମ, ଧାନ ବିରି, ମୁଗ, ହଁ
ଚିିନାବାଦାମ୍
ହଁ ଚିନ
ତ, ତାକୁ କେମିତି କଣ କରନ୍ତି?
ସେଟା ଗଛ ମୂଳରେ ହୁଏ ନା, ତାକୁ ଏମତି କଣ? କାଢିକି ସିଝା ହୁଏ ନା, ଏମତି ଖାଲି ଗୋଟା ଗୋଟା କାଢିକି ତାକୁ ଏମିତି ମାନେ
ଆ, ବାଦାମ ମୁଁ ଉପାଡ଼ିକି ଆଣିକି ଭାଜି, ଛିଡାନ୍ତି ଆଣ୍ଡ ଚଡ଼େଇ କି ସୁଖାଇ କି ବିକ୍ରି ହୁଏ, ନହାନେ ଯିଏ କଞ୍ଚା ବାଦାମ ବି ସିଝେଇ ଖାଆନ୍ତି। ଶୁଖିଲା ବାଦାମ ଭାଜି ଖାଆନ୍ତି। ଯିଏ ଯେମିତି ପାଇଲା, ଖାଇଲେ
ଖାଲି ଘର ପାଇଁ ହୁଏ, ବିକ୍ରି କର ନା ସେମିତି କିଛି ବିକ୍ରି ହୁଏ ନା, କେତେ କଣ? କିଲୋ ପିଛା କେତେ କଣ? ବିକ୍ର ହୁଏ ସେଟା
କିଲରେ ଠିକ ନାହିଁ, ଠିକ ନାହିଁ, କେତେବେଳେ କଣ ବିକ୍ରିବେ ଆଉ
ଆଛା। ଧାନ ଚାଷ ହୁଏ ଧାନ ଚାଷ ଗହମ ଚାଷ ଏ ସବୁ
ଧାନ ଚାଷ ହୁଏ ଧାନ ବିରି ମୁଗ
ଆଛା ନିଜେ କର ଘରେ କର ନାମେ ଏମତି ଲୋକ ଲଗେଇକି କର।
ଲୋକ ଲଗେଇକି କରୁ।
ଲୋକ ଲଗେଇକି ସେ ମଜୁରୀ ଦେଇକରି ତାକୁ
ହୁଁ ତାଙ୍କୁ ମଜୁରୀ ଦିବେ ସେମାନେ କରନ୍ତି ଆଉ।
ଏବେ ଆଉ କରୁନଥିବ ଆଉ।
ଏବେ କେ ଲୋକ ନାହାନ୍ତି ଆଉ କରିବା ପାଇଁ। ଏବେ ବିଲ ଦିଆ ହେଇଯାଇଛି ସେମାନେ ଅଲଗା ଲୋକ କରଛନ୍ତି ଆଉ।
ହୁଁ ହୁଁ ନା ଏବେ ସେଇଆ ସେମତି ହଁଁ ଆମର ବି ସେମିତି ଆଗରୁ ସେ ନିଜର ହଉଥିଲା ଚାଷ ଏବେ
ବାଦାମ ସବୁ ହୁଏ ବାଦାମ
ବାଦାମ ନା ନା ନା ବାଦାମ ଏପଟେ ନାହିଁ ସେ ଧାନ ଚାଷ ବିଲ ମାନଙ୍କରେ ବୋଇତାଳୁ ଅଲଗା ପରିବା ପତ୍ର ଚାଷ ବି ହୁଏ ଶାଗ ଛ ଛୁ ଶାଗ ହୁଏ। କଳମ ଶାଗ ଏଇଟା କରିଛ ପନିପରିବା ଆ କରୁ ଆମେ ଯୋଉ ଛୋଟ ବେବି ତ ଛୋଟ ଛୁଆ ସେଥିପାଇଁ ଆଉ ଆମର ଟ ଟାଇମ୍ ହଉନି କରିବା ପାଇଁ। ସବୁ କାମରେ ସବୁ ବ୍ୟସ୍ତ ହେଇଗଲୁ। ଛୋଟ ଛୁଆ ହେଇଗଲା ବ ବି ଆଉ କାମ କରିହଉ ନାହିଁ।
ନା ଆମ ଆଡେ ସବୁ ପନିପରିବା ସବୁ ହୁଏ।
କେତେବେଳେ କେମିତି ହଁ ଆଛା ଆଛା।
ବାଡିରେ ସବୁ ଲଗାଯାଏ।
ଓହୋ ମାଛ ଚାଷ କୁକୁଡା ଚାଷ ଏଗୁଡାକ
ସେଗୁଡା ହୁଏନି।
ହୁଁ ହୁଁ ତମର ସେପଟେ ଫେମସ କଣ ମାନେ କଣ ଖାଇ ଖାଇବା ହଉ ନହେଲେ ଏଇ ଯାତ୍ରା ହଉ କଣ ସେଠି ସେଠିକାର ସବୁ କଣ
ଆମର ଏପଟେ କୁଞ୍ଜ କୁଞ୍ଜ ଯାତ୍ରା ହୁଏ।
ଆଚ୍ଛା କୁଞ୍ଜ ଯାତ୍ରା ଦେଖୁନ ସେଟା କଣ ହୁଏ ଯାତ୍ରାରେ?
ଯାତ୍ରାରେ ସବୁ ଦୋକାନ ବଜାର ପଡେ ଯାତ୍ରା ବି ହୁଏ।
ସେଟା କୋଉ ଟାଇମ ରେ ହୁଏ କୋଉ ମାସ
ଜାନୁଆରୀ ହଁ ଶୀତ ଦିନେ।
ହୁଁ ହୁଁ ହୁଁ।
ଶୀତ ଦିନ ଯୋଉ ଟାଇମ ସେ ଟାଇମ ରେ ହୁଏ।
ଆଛା ବାଲିଯାତ୍ରା ଯାଇଛ।
ହଁ ବାଲିଯାତ୍ରା ଯାଇଛି।
ବାଲିଯାତ୍ରା
ଚାରି ପାଞ୍ଚ ଥର ମୁଁ ଏଇ ବର୍ଷ ବି ଯାଇଥିଲି।
ହଁ ଫ୍ୟାମିଲି ସହିତ ଯାଉନାହାନ୍ତି ସାଙ୍ଗ ମାନଙ୍କ ସହିତ।
ନା ଫ୍ୟାମିଲୀ ସହିତ ସେଠି ଆମ ଅଛନ୍ତି ନାନୀ ଅଛନ୍ତି ସେଠି ସେଇଠୁ ଯାଉ। ସେଠୁ ପାଖରେ ସେଇଠୁ ଯାଅ।
ଆଛା ମୁଁ ବାଲିଯାତ୍ରା ବହୁତ ଥର ଗଲିଣି। ସାଙ୍ଗ ମାନଙ୍କ ସହିତ ଯାଇଛି ଫ୍ୟାମିଲି ସହିତ ଯାଇଛି। ଭାଇ ଭଉଣୀ ମାନଙ୍କ ସହିତ ଯାଇଛି ବାହା ହେଲା ପରେ ବି ଯାଇଛି।
ହଁ ପାଖରେ ପାଖରେ ସେଇଠି।
ପାଖ ନୁହ ସେଠି କାମ କରୁଥିଲି ଆଗରୁ ତ ଅ ସେ ସାଙ୍ଗମାନଙ୍କ ସହିତ ଯାଇଚି ଆଉ ପାଠ ପଢ ଗଲା ବେଳେ ବି ଯାଇଛି ଆଉ ଫ୍ୟାମିଲି ସହିତ ଆମେ ପ୍ରତିିବର୍ଷ ଆମେ ବୁଲିବାକୁ ଯାଉ। ତ ଯାଇଛି ଆଉ ସେଠି ଡଙ୍ଗା ଭସା ଟାଇମ ରେ ବି ଆମେ ଡଙ୍ଗା ଭଷାଉ ଯେହେତୁ ସେଠି ରହୁଥିଲି ନା ପା
ହଁ ଲୋକ ତ ବହୁତ ହୁଅନ୍ତି ଡଙ୍ଗା ଭଷା ଟାଇମ ରେ ସକାଳୁ। ଥରେ ମୁଁ ଯାଇଥିଲି ଡଙ୍ଗା ଭସାଇବା ଟାଇମରେ ସେଇ ସମୟରେ ବହୁତ ଲୋକ। ଏତେ ଭିଡ଼
ଆଚ୍ଛା ଆମର ଏଠି ଆମର ତେନ୍ତୁଳୀ ବି ମାନେ ବହୁତ ଗୁଡାଏ ଗଛ। ତେନ୍ତୁଳି ବି ଆମର ସବୁ ଚାଷ ମାନେ କଣ ବିକ୍ରି ହୁଏ ଆଉ। ପ୍ରତିବର୍ଷ ଆମର ପାଞ୍ଚ କୁଇଣ୍ଟାଲ ତେନ୍ତୁଳି ଏମିତି ବିକ୍ରି ହୁଏ।
ଏତେ ତେନ୍ତୁଳି ଗଛ ସେପଟେ
ହଁ ନା ଆମ ବଗିଚା ଯୋଉ ଆମ ଘର ପଛପଟେ ସେ ସବୁ ମାନେ ଗଛ ସବୁ ଦଶଟା ପନ୍ଦରଟା ଗଛ ଆଉ ବଡ଼ ବଡ଼ ମାନେ ପଚାଶ ବର୍ଷ ଚାଳିଶି ବର୍ଷ
ଆଉ ବହୁତ ଦିନହେବ ଗଛ ହୁଏ ବୋଲି ବୋହୁତ ବୋହୁତ ଲେଖା ହୁଏ ଆଉ।
ହଁ ଆଉ ନା ତ ଛୋଟ ଛୁଆ ଘରେ କିଏ ଅଛନ୍ତି?
ନା ଆମର କେହି ଛୋଟ ଛୁଆ ନାହାନ୍ତି। ମୋ ନାନୀ ପୁଅ ଝିଅ ହେରିକା ଆସି ଥିଲେ ସେଇ ଟାଇମରେ ସବୁ ଆସନ୍ତି ଯିଏ ଆଉ ରଜରେ ସବୁ ଆସିଥିଲେ। ସେଇ ରଜରେ ସବୁ ଛୁଆ ସମସ୍ତେ ଆସିଥିଲେ।
ଆଛା ତମେ ଯୋଉ ରୋଷେଇ କର କଣ ଏକୁଟିଆ ମାନେ ସବୁ ବନାଅ କ କଟା କା
ନା ବୋଉ ବୋଉ ମା କାଟିଦିଏ। ମୁଁ ଖାଲି ରୋଷେଇ କରେ ଆଉ।
ମା କାଟିଦିଅନ୍ତି।
ହଁ
ଆଛା ଆଉ ମା କଣ କରୁଛନ୍ତି?
ଶୋଇଛନ୍ତି।
ଏବେ ସବୁ ଶୋଇଥିବେ ଆଉ।
ଆଉ ଖରା ବେଳ ଟାଇମ ଆଉ ଖାଇକି ସମସ୍ତେ ଶୋଇଲେ ଆଉ
ଆଚ୍ଛା
ଚାରିଟା ବେଳକୁ ଉଠିଲେ ଯିଏ ଯାହା କାମ କରିବା କଥା କରିବେ ଆଉ।
ଆଛା ଆଉ ପୋଖରୀ ଫୋଖରୀ ଅଛି ପୋଖରୀ ହଉ ଗଡିଆ ହଉ
ହଁ ଅଛି
ନିଜର ନା
ନିଜର ନୁହେଁ ଏଠି ଗାଁ ର ଆଉ
ଏଥର ତ ବହୁତ ଖରା ହେଇଥିଲା ଆଉ ଗରମ ପଡିଥିଲା ସେ ତ ସବୁ ଶୁଖି ଯାଇଥିବ ଏବେ
ହଁ ପାଣି ନାହିଁ ଅଳ୍ପ ଅଳ୍ପ ପାଣି ଅଛି।
ଅଳ୍ପ ମାଛ ଚାଷ କରନି ଖାଲି ସେମିତି ପାଣି ହେଲେ ତାଟ ରୁହେ ନହେଲେ ନାହିଁ।
ସେ ମାଛ ଯୋଉ ସେମିତି ଯୋଉ ମାଛ ହୁଏ ସେ ଯାଇକି ଧରନ୍ତି ସମସ୍ତେ।
ଏଇ ଆମର ଗଡିଶ ଶେଉଳ। ଆ କଉ ମାଛ ମାଗୁର ମାଛ ଏଇଗୁଟାକ କି। ତ ଯେତିକି ସବୁ ପଙ୍କ ମାଛ।
ସେଇ ମାଛ ଚିଙ୍ଗୁଡି ବି ହୁଅନ୍ତି ଚିଙ୍ଗୁଡି। ଚିଙ୍ଗୁଡି ବଡ ବଡ ଚିଙ୍ଗୁଡି ବି ଧରନ୍ତି।
ଆଚ୍ଛା ଆଛା ସେ ଯୋଉ କେନାଲ ରୁ ଯୋଉ ପାଣି ପସେ ସେ ବର୍ଷା ଦିନ ସେ ସବୁ। ହୁଏ।
ସେଇ ବର୍ଷାରେ ଯୋଉ ପାଣି ଆସି ରହିଯାଏ ସେଇଥିରେ ବହୁତ ମାଛ ଆସନ୍ତି।
ଓହୋ ଆମର ବି ସେଇ ହୁଁ ହୁଁ ହୁଁ ହୁଁ। ଆଉ ଫୁଲ ଫୁଲ ଚାଷ କରୁଛ ନା ସେମତି।
ହଁ ଗେଣ୍ଡୁ ଗେଣ୍ଡୁ ଫୁଲ ହୁଏ ଚାଷ। ବହୁତ ଲଗାହୁଏ।
ଚାଷ ଟାଇମରେ।
ହଁ ଗେଣ୍ଡୁ ଫୁଲ ଯୋଉ ଟାଇମ ରେ ଲାଗେ।
ଆଚ୍ଛା ଆଚ୍ଛା।
ହୁଁ ହୁଁ ହୁଁ ହୁଁ।
ଗାଁ ରେ ତ ବହୁତ ଗେଣ୍ଡୁ ଗଛ ଲଗାନ୍ତି।
ହଁ ସେ ଶୀତ ଦିନେ ହୁଁ ଶୀତ ଦି ଦିନେ ହୁଏ ଆଉ ଆଉ ଯାହା ଘରେ। ପୂଜା କରିବା ପାଇଁ ଯାହା ଫୁଲ।
ଅଳ୍ପ ଯିଏ ଲଗାନ୍ତି ଆଉ ଜାଗା ପାଇଁ ଥାଏ ଯେତେ ଲଗାନ୍ତି। ଯାଆ ର ନଥା ଏ। ସେମାନେ ଅଳ୍ପ ଲଗେଇକି ଖାଲି ପୂଜା ପାଇଁ ଶୀତ ଦିନ ତ ଅଲଗା କିଛି। ଫୁଲ ମିଳେନି।
ହୁଁ ହୁଁ ହୁଁ ଆଚ୍ଛା। ଆଉ ତମେ କଣ ଖାଇବାକୁ ସବୁ ଭଲ ପାଅ।
ଆମେ ସବୁ ଜିନିଷ ଗୁପଚୂପୁ ଆଇସ୍କ୍ରିମ। ବିରିୟାନୀ।
ହଁ ପରିବା ପରିବା।
ପରିବା ପୋଟଳ କୋବି। ଭେଣ୍ଡି। ଆଳୁ ଟା ପ୍ରଧାନ ଜିନିଷ ଆଉ।
ଆଳୁ ତ ସେ ସବୁ ଝିଅ ମାନଙ୍କର ପ୍ରଧାନ ଜିନିଷ।
ଆଳୁ ଟା ଆଗେ ଦରକାର।
ଆଗେ ଦରକାର। ମୋର ଟିକେ ସେ ଟେଷ୍ଟ ଇଏରେ ମୋର ସବୁ ଚେଞ୍ଜ ହେଇଗଲା ଣି। ଆଗରୁ ଆଳୁ ଖାଏ କ୍ଷୀର ଖାଏନି ପିତା ଜିନିଷ ଖାଇବିନି। ହ
ହଁ।
ଷରେ ବି ବହୁତ ଜିନିଷ ଇଏ ଖାଏନି ଏବେ କିନ୍ତୁ। ନ୍ତୁ ବାହା ହେଇ ସାରିଲା ପରେ ସବୁ ଜିନିଷ ଚେଞ୍ଜ ହେଇ ଯାଇଛି।
ଆଇଁଷ ବି ସବୁ ହୁ ହୁ ଆଇଁଷ ସବୁ ଖାଇବାକୁ
ସବୁ ଖାଉଛି କ୍ଷୀର ବି ଖାଉଚି। ଏବେ ଆସ୍ତେ ଆସ୍ତେ ସବୁ। ହୁଁ ଯୋଉ ଜିନିଷ ଭଲ ଲାଗେନି ସେ ସବୁ ଭଲ ଲା ଲାଗେ ଣି ହୁଁ।
ଧୀରେ ଧୀରେ ସବୁ ଚେ ଯାହା ନ ଖାଉଚ ସବୁ
ହୁଁ ହୁଁ ହୁଁ ହୁଁ। ଆଉ ତମେ ମନ୍ଦିରକୁ ଯାଅ ସକାଳୁ ଉଠିକିନା ସେମିତି ନାଇଁ ପର୍ବପର୍ବାଣୀ ହେଲେ
ହଁ ବେଳେ ବେଳେ ଯାଏ ଆଉ ସବୁବେଳେ ଯାଏ ଏଇଠୀ ପର୍ବପର୍ବଣି ଆଉ ଉପ ଉପରେ ଅଲଗା ବ ବଳେ ଯାଏ ଆଉ।
ଆଚ୍ଛା ଆଚ୍ଛା ହୋଉ ହୋଉ ହୋଉ ଆମେ ପୁଣି କଥା ହେବା।
ହଁ।
ହଁ। ରଖୁଛି।
ହଁ। ଆଉ ପାଞ୍ଚ ଆ ଦଶ କୋଡିଏ ମି ସେକେଣ୍ଡରେ ହୋଇଚି। ଅଟମ ଟିକେ କଟିଯିବ।
ଆଚ୍ଛା।
ସେ ଦେଖାଏ
ହୋଉ ପୁଣି କଥା ହବା। ପୁଣି ଥରେ ଠିକ ଅଛି ଠି